ଆପଣ ମତେ
ଆଜ୍ଞା ହଁ।
ମୁଁ ବି ଆପଣଙ୍କ କଥାକୁ ଶୁଣି ପାରୁଛି।
ଆଜ୍ଞା।
ଆଉ କଣ କରୁଥିଲେ?
ଏଇ ଫୋନ ଦେଖୁଥିଲି ଆଉ
ଆଛା କଣ ଦେଖୁଥିଲେ କାଇଁ ଏବେ ଟିକେ ପଢାପଢି ଏକ୍ସାମ ସରି ଆପଣଙ୍କ ପରୀକ୍ଷା ସରିଗଲାଣିି କି?
ଆଜ୍ଞା।
ପରୀକ୍ଷାରେ କୋଉ ଆପଣଙ୍କ ବିଷୟଟା ସବୁଠୁ ଭଲ ହେଇଥିଲା। ଏଇ ପରୀକ୍ଷାରେ ମାନେ ଆପଣ କୋଉ ମାନେ ଆ
ଏବେ ତ ମୁଁ ଯୁକ୍ତ ତିନ ମାନେ ପ୍ଲସ୍ ଥ୍ରୀ କରୁଛି। ଏ ମୋର ଏଥର ଭଲ ହେ ଥିଲା ମାନେ ଆମର ତ ଥିଲା ତିନିଟା କୋର ପେପର ମାନେ ହିଷ୍ଟିର ତିନିଟା ପେପର ଥିଲା। ଆଉ ତା ସହିତ ସୋସିଓଲୋଜି ଗୋଟେ ପେପର ଥିଲା ସୋସିଓଲୋଜି। ଆଉ ତା ସହିତ ଆମର ଇଣ୍ଟନର୍ସିପ ଇଣ୍ଟର୍ନସିପ ରେ ତ ମୋର ନାଇନ୍ଟି ସିକ୍ସ ୟା ତ ନାଇନ୍ଟି ସେଭେନ ଅଛି ଆଉଟଅପ ହଣ୍ଡ୍ରେଡ଼୍। ଆଉ ଆମର ତ କୋର ପେପର ର ତିନିଟା ତାର ତ ମାନେ ଦେଖେ ମାନେ ଆଉ ତ ସେମିଷ୍ଟାର ରେଜଲ୍ଟ ବାହା ନି ଆମେ ଖାଲି ଏଇଟାର ଦେଇଥିଲୁ ଆଉ ଏଇଟାର ହିଁ ଦେଖିଛୁ। ଆଉ ସୋସିଓଲୋଜି ଟା ମୋର ଟିକେ ବେଶୀ ଭଲ ହେଇଥିଲା ହିଷ୍ଟ୍ରି ଅପେକ୍ଷା।
ସୋସିଓଲୋଜି ନାଇଁ କି ସୋ ସିଓଲୋଜି କି ଆମର ଓଡ଼ିଆରେ କଣ କହନ୍ତି ସାମାଜିକ ବିଜ୍ଞାନ କହନ୍ତି କି?
ସୋସିଓଲୋଜି ସେମିତି ତ ସାମାଜିକ ବିଜ୍ଞାନ କହିଲେ ତ ସବୁ ଆସେ। ମାନେ ସେଥିରେ ପଲିଟିକାଲ ସାଇନ୍ସ ବି ଆସେ। ସୋସିଓଲୋଜି ବି ସବୁ ଆସେ ହଁ।
ସୋସିଓଲୋଜି ମାନେ କଣ ସମାଜ ଶାସ୍ତ୍ର ବୋଧେ? ମ
ହଁ ମାନେ କି ହଁ ମାନେ ସୋସାଇଟି ଉପରେ ହିଁ ଷ୍ଟଡି କରାଯାଏ।
ଆଚ୍ଛା ଯେମିତି କିି ଏ ସୋସାଇଟି ରହିବ ଆପଣଙ୍କର ଅ ସେଇ ଉପରେ ଆପଣଙ୍କର ଅଧ୍ୟୟନ ଟା ରହିବ ଆଉ ନା କି?
ହଁ ମାନେ କି ସୋସାଇଟିରେ କେମିତି କଣ ମାନେ ଲୋକଙ୍କ ସହିତ ଲୋକଙ୍କ ରିଲେସନସିପ୍ କଣ? ମାନେ ସବୁ ପ୍ରକାରର ରିଲେସନସିପ୍ ମାନେ କେମିତି କଣ ସୋସାଇଟି ଭିତରେ ଗୋଟେ ମଣିଷ କେମିତି କଣ ରହୁଛି? ସେଇଟା ହଉଚି ସୋସିଓଲୋଜି।
ଆଜ୍ଞା ତା ଉପରେ ଟିକେ ବିସ୍ତୃତ ବର୍ଣ୍ଣନା ଟିକେ କରୁନାହାନ୍ତି। ଆମର ତ ଏତେ ଜ୍ଞାନ ନାହିଁ ଯଦି ଆପଣଙ୍କୁଠୁ କିଛି ଶୁଣିଦବୁ ତାହେଲେ ବହୁତ ଭଲ ଲାଗିବ। କଣ ତା ମାନେ ଏଆର ତାର ଟିକେ ବ୍ୟାଖ୍ୟା କରିବେ କି ସୋସିଓଲୋଜି ଉପରେ।
ହୁଁ ହଁ ସେ ମାନେ ନର୍ମାଲି ତ ଅ ଏତେ ତ ମୁଁ ଯେହେତୁ ମୋର ସୋସିଓଲୋଜି ଅନର୍ସ ନୁହଁ ତ ମୁଁ ଏତେ ବି ଜାଣିନି ବାକି ମାନେ ଯେତିକି ମୁଁ ଜାଣିଛି ସେତିକି କହୁଛି ସୋସିଓଲୋଜି ହଉଛି ହଁ ମାନେ କି ସୋସିଓଲୋଜି କୁ ଆଗରୁ ମାନେ ସେଟା ଗୋଟେ ଅଲଗା ସବଜେକ୍ଟ ନଥିଲା। ସେଟା ଆପଣ ଯୋଉ କହିଲେ ଯୋଉ ସାମାଜିକ ବିଜ୍ଞାନ ସେଇଥିରେ ହିଁ ସେଟା ଅନ୍ତର୍ଭୁକ୍ତ ଥିଲା ମାନେ କି ହଁ ସମାଜ ବିଜ୍ଞାନ ସେଇ ସାମାଜିକ ସେଇ ସେଇଟା ପାଖାପାଖି ଏକା ହିଁ। ତ ତାରି ସହିତ ହିଁ ଅନ୍ତର୍ଭୁକ୍ତ ଥିଲା ସେଇଟାକୁ ଅଲଗା କରାହେଲା ଆ ତା ବି କଣ ପାଇଁ ନା ଅ ମାନେ ଏମିତି ଦେଖିବାକୁ ଗଲେ କଣ ହିଷ୍ଟ୍ରି ହଉ କି ପଲିଟିକାଲ ସାଇନ୍ସ ହଉ ଏଥିରେ କଣ ସେଇ ରହୁଛି କି ସମା ରେ ହିଁ ଲୋକମାନେ କେମିତି କଣ ଚଳୁଛନ୍ତି କେମିତି କଣ କରୁଛନ୍ତି ଏଇଗୁଡା ସବୁ ରହୁଛି। କିନ୍ତୁ ପରେ ତାକୁ ଉଁ ତାଙ୍କ ନାଁ ଟା ମୋର ମନେ ପଡୁନି ଭାବୁଛି ଆଡମ ସ୍ମିଥ୍ ବୋଧେ ତାଙ୍କୁ ମୋର ମୁ ମାନେ ଏତେ ମୁଁ ଟିକେ କ୍ଲିୟର ନାଇଁ।
ଠିକ ଅଛି ଠିକ୍ ଅଛି କୁହନ୍ତୁ।
ହଁ ସିଏ ଆମର କଣ କଲେ ନା କି ସୋସିଓଲୋଜି କୁ ଗୋଟେ ଅଲଗା ସବଜେକ୍ଟ ହିସାବରେ ଆଣିଥିଲେ। ତ ସେତେବେଳେ ସେ କହିଲେ କି ମାନେ ସୋସିଓଲୋଜି ହଉଛି କି ସମାଜରେ କେମିତି କଣ ଲୋକ ରହୁଚି। ମାନେ କେମିତି କଣ କାହା ସହିତ ରିଲେସନସିପ୍ କଣ? ମାନେ ମୁଁ ଏଇ ସେତା ଆପଣଙ୍କ ସହିତ କଥା ହୋଉଚି ତ ଭଲରେ ମୁଁ ଆପଣଙ୍କ ସହିତ କଥା ହୋଉଚି। ତ ଆମ ଭିତରେ ଗୋଟ ଟେ ଅ ଆମ ଭିତରେ ଗୋଟେ ବଣ୍ଡିଙ୍ଗ ହଉଛି ସେଇଟା ହଉଛି ମାନେ ଫ୍ରେଣ୍ଡସିପ ଟାଇପ୍ ର। ମାନେ କି ଆମେ ମାନେ ଆମ ମାନଙ୍କ ସହିତ ଭଲରେ କଥା ହୋଉଚୁ।
ଆଜ୍ଞା
ମୁଁ ଧର ମୋର ଗୋଟେ ମୋ ଅ ଓପନିୟନ ସହିତ ମାନେ ମୋର ଯିଏ ଅଛି ଅଁ ମୋ ଏ ମୋ ବିରୁଦ୍ଧରେ ଯିଏ ଥିବ। ତା ସହିତ ମୋର ଝଗଡା ହବ। ତ ସିଏ ବି ଗୋଟେ ପ୍ରକାର ରିଲେସନସିପ୍। ତ ଏଇଟା ହୋଉଚି ମାନେ କେମିତି କଣ ସମାଜରେ ଲୋକମାନେ କେମିତି ରହୁଛନ୍ତି। ଯେମିତି କିି ସେ ଥେ ବି ଆମର ଥିବ ସମାଜକୁ କେତେ ପ୍ରକାର ଡିଭାଇଡ କରାହେଇଚି। ଯେମିତି ଆମ କାଷ୍ଟ ସିଷ୍ଟମ ହୋଉଚି ଆମର କ୍ଲାସ ସିଷ୍ଟମ ହୋଉଚି। କାଷ ସି ଷ୍ଟମ୍ ଆପଣ ଜାଣିଥିବେ। ଯେମତି
କହିଦିଅନ୍ତୁ ଟିକେ ମୋର ତ ଏତେ ଜ୍ଞାନ ନାହିଁ।
ନାଇଁ ଏଇ ଯେମିତି କାଷ୍ଟ ସିଷ୍ଟମ ହେଲା ଯେମିତି ଆମର ବ୍ରାହ୍ମଣ ରହିଲେ ଉପରେ। ତାପରେ କ୍ଷେତ୍ରିୟ ତାପରେ ଆମର ରହୁଚନ୍ତି ଅ ବୈଶ୍ୟ ରହୁଛନ୍ତି ତାପରେ ଶୂଦ୍ର ରହୁଛନ୍ତି। ଏଇଟା ଆମର ଥିଲା ଆଗରୁ ବର୍ଣ୍ଣ ସିଷ୍ଟମ। ଏଇଟା ବି ହଁ ଆଉ ଗୋଟେ ବି ଅଛି ବର୍ଣ୍ଣ ସିଷ୍ଟମ ବି ବର୍ଣ୍ଣ ମାନେ ଆମେ କଣ ଜାଣିଚୁ ବର୍ଣ୍ଣ ମାନେ ହେଉଚି କଲର ମାନେ ରଙ୍ଗ।
ଆଜ୍ଞା
ତ ଯେତେବେଳେ ଆମର ଆଗୁରୁ ଯେତେକାର ଯେତେବେଳେ ଆମର ବେଦିକ ପିରିୟଡ ଥିଲା ମାନେ ହିଷ୍ଟ୍ରି ହିସାବରେ ତ ସେତେବେଳେ କଣ କର ଥିଲେ ନା ସେମାନେ ସମାଜ କୁ ଚାରି ପ୍ରକାର ଅ ବର୍ଣ୍ଣରେ ଭାଗ କରିଥିଲେ। ମାନେ ଚାରି ପ୍ରକାର ରଙ୍ଗରେ ତ ସେତେବେଳେ ଆମର ସାଧାରଣତଃ ବ୍ରାହ୍ମଣ ମାନେ ଗୋରା ଥିଲେ।
ଆଜ୍ଞା
ସେମାନଙ୍କୁ ଆମର ଅ ହ୍ୱାଇଟ୍ କଲରରେ ମାନେ ଉଁ କରାହୋଉଥିଲା ଡିଭାଇଡ କରାହୋଉଥିଲା କି ସେମାନେ ହୋଉଚନ୍ତି ହଁ ସେମାନଙ୍କୁ ହ୍ୱାଇଟ୍ କଲର୍ ରେ ଡିନୋଟ୍ କରା ହେଉଥିଲା ମାନେ କି ସେମାନେ ପିସ ର ସିମ୍ବଲ। ସେମାନେ ଶାନ୍ତିର ରକ୍ଷା କରିବେ ଭଗବାନଙ୍କୁ ପୂଜା କରିବେ ହଁ ସେମାନେ ଆଉ କିଛି କରିବେନି। ତାପରେ ଆମର ଆସିଲେ କ୍ଷେତ୍ରୀୟ କ୍ଷେତ୍ରୀୟ ମାନଙ୍କର ହୋଉଚି ରେଡ କଲର ମାନେ ନାଲି ରଙ୍ଗ ସେମାନେ ରହିଲେ ଆମକୁ ସୁରକ୍ଷା ଦେବେ। ସେମାନେ ଅ ମାନେ ଯୁଦ୍ଧ କରିବେ। ତ ସେମାନେ ହୋଉଚନ୍ତି ସାହସର ପ୍ରତୀକ ଇଏ ହୋଉଚନ୍ତି ଶାନ୍ତ୍ ମାନେ ଶାନ୍ତିର ପ୍ରତୀକ ଅ ଇଏ ହୋଉଛି ପବିତ୍ର ର ପ୍ରତୀକ ଇଏ ହଉଚନ୍ତି ଆମର ଅଁ ସାହସର ପ୍ରତୀକ। ତାପରେ ଆମର ଆସିଲେ ବୈଶ୍ୟ ମାନେ ଆଜ୍ଞ
ଆଜ୍ଞା
ହଁ ତାପରେ ଆମର ଆସିଲେ ବୈଶ୍ୟ ମାନେ ସେମାନେ ହଉଛନ୍ତି ତାଙ୍କୁ କୁହା ହଉଥିଲା କି ହଳଦିଆ ରଙ୍ଗର। କାରଣ ସେମାନେ ବେପାର ବଣିଜ୍ୟ ସବୁ କରୁଥିଲେ ଆମର ସୁନା ବେପାର କରୁଥିଲେ। ତ ଆମର ଯେତେ ବି ବେ ବେପାର ହଉଛି ସବୁଠୁ ଅଧିକ ଆମେ କାହାକୁ ମାନେ ବେଶୀ ଭାବୁଛୁ ମୂଲ୍ୟବାନ ସେ ହଉଛି ସୁନା। ତ ସୁନା ଯେହେତୁ ହଁ ସୁନା ଯେହେତୁ ହଳଦିଆ ରଙ୍ଗ ତ ବୈଶ୍ୟ ମାନଙ୍କୁ ବି ଆମର କୁହାଯାଉଥିଲା ହଳଦିଆ ରଙ୍ଗ ଲାଷ୍ଟକୁ ଆ ସିଲେ ଆମର ଶୁଦ୍ର ଶୂଦ୍ର ମାନଙ୍କୁ କୁହା ହଉଥିଲା କଳା ରଙ୍ଗ କାରଣ ସେମାନଙ୍କୁ କୁହା ହଉଥିଲା କି ଏମାନେ ହଉଛନ୍ତି ମାନେ ଉଁ ଯୋଉ ମାନେ ଛୁଇଁ ମାନେ ଆମ ଛୁଆଁ ଯିବନି ମାନେ ଅନଟଚେବଲ ଏମାନେ।
ହଁ ଅଛୁଆଁ ସେମାନଙ୍କୁ ମାନେ ଛୁଆଁ ଯିବନି। ସେମାନେ ଗୋଟେ ଟାଇମ ବି ବାହାର କରିଥିଲେ କି ତମେ। ଏତିକି ବେଳେ ଆମେ କେହି ଉଠିନଥିବୁ ତମେ ଯିବ ଏଇ ସମୟରେ ତମେ। କାରବାର କରିବ ତାପରେ ଆମେ ଯେତେବେଳେ ବାହାରକୁ ଯିବୁ ତମେ ସେତେବେଳେ ଘର ଭିତରେ ରହିବ।
ଆଜ୍ଞା।
ହୁଁ।
ଏଇ ଜିନିଷ ଟା। ଆଜ୍ଞା କା ଏଇଟାକୁ କହନ୍ତି ଆପଣଙ୍କର ଜାତି ଭିତ୍ତିକ ସମାଜ ଶାସ୍ତ୍ର ନା କି? ଆଛା। ଯା ହଉ ଯାହା ହଉ ଆପଣଙ୍କର ତ ଭଲ ସମାଜ ଶାସ୍ତ୍ର ଉପରେ ବହୁତ ଭଲ ଜ୍ଞାନ ଅଛି ଯା ହଉ। ତାହେଲେ ଆମର ଏଇଟା ଏବେ ଏଇ ଜିନିଷ ଟା ଆପଣଙ୍କୁ ଠିକ୍ ଲାଗେ? କି ଆମର ଏଇ ଯୋଉ ସମାଜ ଶାସ୍ତ୍ର ଭିତରେ ଏଇ ଯୋଉ ଜାତି ଭିତ୍ତିକ ପ୍ରଥା ଟା ରହିବା। ଏଇଟା କଣ ଠିକ କି?
ନା ନା। ମୁଁ ତ କୁହେ ରିଜର୍ଭେସନ ବି ରଖନି। ଏଇଗୁଡା ବି ଆମର ଯୋଉ ରହୁଛି କି। ଏଁ ଡିଫରେଣ୍ଟ ମାନେ ଡିଫରେଣ୍ଟ ରହୁଛନ୍ତି କି ନାହି କି ଇ ଇଏ ମାନେ। ଆମର ସୋସାଇଟି କଣ ମାନେ ଆମର ଲୋକର ଯୋଗ୍ୟତା ଦେଖିକି କାମ ଦିଆ ହଉନି ଆମର ଲୋ ଜାତି ଦେଖିକି କାମ ଦିଆ ହଉଛି ଯୋଉଟା କି ପୁରା ଭୁଲ ଯୋଉଟା କି ପୁରା ଭୁଲ ମାନେ ଯାହାର ଯେତିକି ଯୋ ଗ୍ୟତା ସେଇ ହିସାବରେ କାମଟା ଦିଆଯିବା ଦରକାର କିନ୍ତୁ ଏଠି କଣ କରା ହଉଛି। ନା ଇଏ ବ୍ରାହ୍ମଣ ଇଏ କଣ ଯାଇ ଘର ପୋଛିବ ଇଏ କଣ ଯାଇ ଝାଡୁ ମାରିବ ଏଟା ହବ ସେ ବ୍ରାହ୍ମଣ ପୁଅ ଟା ସେ ଛୁଇଁ ଛାଇଁ ପାରିବନି। ଇଏ ମଳିକ ଘରୁ ଆସିଛି ହଁ ଇଏ ଏଇ କାମ ଟା କରିଥିବ ତେଣିକି ସିଏ ପି ଏଚ ଡି ବି କରୁ। ମାନେ ମୁଁ ଏମିତି ଗୋଟେ କହୁଛି ଆଜିକାଲି ତ ରିଜର୍ଭେସନ ଅଛି ୟା ଫିର୍ ମାନେ କିଛି ଏକ୍ଜାମ ଦେଇକି ସେଥିରେ ଯଦି କିଏ। ପାସ୍ କରୁଛି ଦେନ୍ ସିଏ ତ ଜବ କରିବ ହଁ। ଏମତି ଆଉ ଆପଣ ବି ଲକ୍ଷ୍ୟ କରିଥିବେ ଆପଣ ଯୋଉଠି କାମ କରୁଛନ୍ତି। ସେଠି ବି ଦେଖିବେ ଲୋକଙ୍କର। ମାନେ ହାବ ଭାବ ଚେଞ୍ଜ ହେଇଯାଏ ଯେତେବେଳେ ଲୋକର ଜାତି କଥା ପଡେ। ମାନେ ସିଏ ବଡ ପୋଜିସନ୍ ରେ ଥାଉ ହେ ସେ ମଳିକ ଟା ସେ କଣ ରିଜରଭେସନ ପାଇକି ପାଇଯାଇଥିବ ନା ଆଉ। ତାର କଣ ସେତିକି ଇଏ ଅଛି ମାନେ ଏଇ ଟାଇପର ତ ଏଇ ଚିନ୍ତାଧାରାକୁ ମାନେ ହଟେଇବା ପାଇଁ ଆମକୁ ଆଗ ଜାତି ପ୍ରଥା ରିଜର୍ଭେସନ ଏଗୁଡା ସବୁ ହଟେଇବାକୁ ପଡିବ କାରଣ ମାନେ ଗ ଆମର ଯେ ସେତେବେଳେ ଅ ଉଁ ତାଙ୍କ ନାଟା କଣ ଭୁଲିଗଲି। ଭୀମରାଓ ଆମ୍ବେଦକର ବି ଆର୍ ଆମ୍ବେଦକର ଯେତେବେଳେ ରିଜର୍ଭେସନ କଲେ। ସିଏ ରିଜର୍ଭସନ ଏଇଥିପାଇଁ କଲେ କାରଣ ସେତେବେଳେ ମାନେ ଆମର ଯୋଉ ଥିଲେ ତଳ ଜାତି ମାନଙ୍କୁ ସେତେବେଳେ ଏତେ ସ୍କୋପ ଦିଆ ହଉନଥିଲା। ସେତେବେଳେ ସେ ରିଜରଭେସନ କଲେ କିନ୍ତୁ ଏବେ ଏବେ ଦେଖିବାକୁ ଗଲେ ଆମେ ଯୋଉମାନେ ଜେନେରାଲ କାଷ୍ଟ ଅଛୁ ଆମେ ମାନେ ବେଶୀ ସଫର ହଉଛୁ। କାରଣ ଆମର ନଲେଜ ଅଛି। ଆମେ ଭଲ ପଢୁଛୁ ତା ତଥାପି ଆମେ ଗୋଟେ ଭଲ କଲେଜ ହଉ କି ଭଲ ଜବ ରେ ଆମେ ଯାଇପାରୁନୁ ହଁ କିନ୍ତୁ
ସେଟାକୁ ମୁଁ ବହୁତ ମାନେ ଠିକ ଲାଗୁଛି ଆପଣଙ୍କୁ ମତେ ଯାହା ହଉ ଆଗର ପ୍ରଥା ଆଉ ଏବେକା ପ୍ରଥା ଭିତରେ ଆକାଶ ପାତଳ ତଫାତ ଅଛି। ଯୋଉଟା କି ରହିବା କଥା ନୁହଁ। କିନ୍ତୁ କଣ କରିବା ଆମକୁ ତ ସମାଜ ଶାସ୍ତ୍ର ଯେମିତି ଆମେ ପାଠ ପଢୁଛେ ସେ ସମାଜକୁ ନେଇକି ତ ଆମକୁ ଆଗକୁ ବଢିବାକୁ ପଡିବ ନା। ଯାହା ଫଳ ଆମକୁ ତାକୁ ହିଁ ସବୁବେଳେ ପ୍ରଥମ ପ୍ରାଧାନ୍ୟ ଦେଇପାରିବା ଯେମିତିକି ଆମର ଏବେ ଦ୍ରୌପଦୀ ମୁର୍ମୁ ଅଛନ୍ତି। ଆମର ମାନେ ରାଷ୍ଟ୍ରପତି ଯାହା ହଉ ସିଏ ସେମାନଙ୍କର ବି ଦିନେ ଦ ମାନେ ସମସ୍ତଙ୍କର ଇଚଛା ଥାଏ ଆମେ ଯେ ଦିନେ ଦିନେ ଶିଖରରେ ପହଞ୍ଚିବୁ ବୋଲି ସିଏ ବି ଆଜି ପହଞ୍ଚିଛନ୍ତି ଯାହା ଫଳରେ ଆମର ଓଡିଆ ଜାତିର ସେ ହଉଛନ୍ତି ବହୁତ ବଡ ଗର୍ବର କଥା ଯାହା ହଉ ଆପଣ ସେ ର ବାର୍ତ୍ତାଳାପ କରିକି ବହୁତ ଖୁସି ଲାଗିଲା ଆଉ ଏମିତି ସମୟ ଆପଣଙ୍କର ଭଲ ଥାଉ ଆଉ ଆପଣଙ୍କଠୁ କିଛି ନା କିଛି ମତେ ଶିକ୍ଷଣୀୟ ଜିନିଷ ମିଳି ପାରିଥାଉ ଠିକ୍ ଅଛି ଆଉ କିଛି କହିବେ ନା ଏବେ ମୁଁ ରଖିବି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ହଉ ଠିକ ଅଛି ରହିଲି ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।